ହାଲୋ। ହାଲୋ। ହାଲୋ। ଏବେ କଣ କରୁଛୁ କଣ?
ହୋଉଚି ଆଉ
ଆଉ ଦେହ ପା
ଓହୋ। ଆଉ। ଆମ ଆଡେ ନା ହଁ ହଁ ମୋ ଦେହ ପା ତ ଠିକ ଅଛି। ଆଉ ଆଉ ତମର?
ହୁଁ ହୁଁ ଭଲ ଅଛି। ବର୍ଷା ହୋଉଚି ନା?
ହୁଁ ହଁ ଆମଡେ ତ ଆକ୍ଚୁଆଲି ବର୍ଷା ହୋଉଥିଲା ଏଇ ପାଖାପାଖି ଦିଇ ଦିନ ହେଲା। ଆମର ଡେଲି ମାନେ ବର୍ଷା ହଉ ଥିଲା ସକାଳେ ମାନେ କେତେବେଳେ କେମିତି ଉଠାଏ ନହେଲେ ସନ୍ଧ୍ୟା ବେଳେ ପୁରା ମାନେ କମ୍ପଲସରୀ ଆମର ବର୍ଷା ହୁଏ। ଆଉ ତାପରେ କଣ କହିଲ ଯେ ତାପରେ ଏଇ ଯୋଉ ବର୍ଷାଟା ଯେତେବେଳେ ହେଉଚି ବର୍ଷା ତ ହେଉଚି ପ୍ଲସ୍ ତା ସହିତ କଣ କହିଲ ପବନଟା ବହୁତ ମାତ୍ରାରେ ହୋଉଛି ମାନେ ଯାହାଫଳରେ କଣ କହିଲ ବହୁତ ମାନେ ଗ ଗଛପତ୍ର ଡାଳପତ୍ର ଭାଙ୍ଗ ଙ୍ଗି ଯାଉଚି
ଲାଇନ ଫାଇନ ବି ରହୁ ନଥୁବ।
ହଁ ଏମିତି ବି ହଉଛି ଆଉ ଆମ ଗାଁରେ ବି ଟିକେ କଣ କହିଲ ବହୁତ ଚାଳ ଘର ଅଛି ତ। ତ ଲୋକଙ୍କର ଚାଳ ଘରେ ବି ବହୁତ ଭାଙ୍ଗି ଯାଇଛି ଏମିତି ବହୁତ ପ୍ରକାର ମାନେ ଅସୁବିଧା ବି ହେଉଛି କାଳବୈଶାଖୀ ଯୋଗୁଁ ପବନଟା ଯଦି ନ ହୁଅନ୍ତା ତାହେଲେ ଭଲ ହୁଅନ୍ତା। କାରଣ ପବନଟା ତ ଯାହାହେଲେ ଯେହେତୁ କାଳବୈଶାଖୀ ମାନେ ତ ପବନଟା ଆମର ରହୁଛି ଟିକେ କମ୍ପଲସରୀ ତା ବାଦ୍ ବି କଣ କହିଲା ଆମର ତ ଯେମିତି ନର୍ମାଲି ବର୍ଷା ହୁଏ ସେମିତି ହେବା ସହିତ ହେଉଛି ଆଉ ଯେତେବେଳେ ଆମେ ବର୍ଷା ଲୋକମାନେ ଖୋଜୁଛ। ଥିଲେ ମାନେ ସେଇ ସେତେବେଳେ ବର୍ଷା ହେଲାନି। ଯେତେବେଳେ ଗରମ ଜୋସରେ ହଁ ଆଉ ତମ ଆଡେ କାଲି ବର୍ଷା ହେଇଥିଲା। ଖି
ହୁଁ ନାଇଁ କାଲି ଉଠେଇଥିଲା କିନ୍ତୁ ଆଜି ବଡି ଭୋରୁ ବର୍ଷା ଜୋର ହେଇଛି ପୁଣି ଏବେ ବି ପୁରା କାଳିଆ କରିକି ରଖିଛି ବର୍ଷା ଏମିତି ଚାଲିଛି ଆଉ। ଖରା ଇଏ ର ତ୍ରାହି ଟିକେ ମିଳିଲା ଆଉ ଗରମରୁ ଆଉ ପୁରୀ କେବେ କେମିତି
ହଁ ଆମେ ନା କଣ କହିଲେ ଏଇ ଯୋଉ ବର୍ଷାଟା ଯାଉ ଯୋଗୁ ଆମେ ଏଥର ପୁରୀ ଟା ପ୍ଲାନିଂ କଲୁ ଆଗରୁ ଭାବୁଥିଲୁ କରିବୁ ବୋଲି। ଆଉ ଇଚ୍ଛା ହଉନଥିଲା ଏ ଯେହେତୁ ଗରମ ଟା କେତେ ଜୋର୍ ଷରେ ହେଉଥିଲା ତମେ ତ ଜାଣିଥିବ ତ ସେଥିପାଇଁ ଆମେ ଏତେ ପ୍ଲାନିଂଟା କ୍ୟାନସେଲ୍ ବୋଲି ଭାବୁଥିଲୁ ଆଉ କାଲି ନା ଆମେ। ଫାଇନାଲ କରିଛୁ ପୁରୀ ଯିବା ପାଇଁ ଆଉ ତ ପୁରୀ ଯିବା ପାଇଁ ଆମେ ତ ଭାବୁଥିଲୁ କଣ କହିଲ। ଟିକେ ଅଳ୍ପ ପିଲା ଯିବୁ ବୋଲି ଆଉ ଯେହେତୁ ଟିକେ ବର୍ଷ ହେଲା ଆଉ ତୁ ଏଥର ବହୁତ ପିଲା ଗଲେ ବି କିଛି ଅସୁ ସୁବିଧା ନାଇଁ ଆମେ ଭାବୁଛୁ ଗୋଟେ ବୋଲର କରିକ ପଳେଇବ ଆଉ ଟ୍ରେନରେ ଅବଶ୍ୟ ଯାଉ ଆମେ କେତେ ଥର ଯାଇଛୁ ସାଙ୍ଗମାନେ କିନ୍ତୁ ହୁଁ ହୁଁ। ତ ସେ ଟ୍ରେନ ଭାବୁଥିଲୁ ତ ଟ୍ରେନ ଏ କ୍ୟନ୍ସଲ କରିିକ ଆମେ ବୋଲୋରରେ ଯିବା ଆଉ ତମର କେତେ ଜଣ ଯିବେ କହିଲେ ଆମେ ମିଶିକି ସାଙ୍ଗ ହେଇକି ଏକାଡ କେ ଯାଆନ୍ତେ ଗାଡିଟେ କରିଦେଇକି।
ହୁଁ ସମସ୍ତେ ଗଲେ ଆମର ସେଇ ପାଞ୍ଚ ଛଅ ଜଣ ଯିବୁ ଆଉ।
ତମର ପାଞ୍ଚ ଜଣ ଆମର ସେଇ ଚାରିଜଣ ତାହେଲେ ଆରାମସେ ଆମର ହେଇଯିବ ଆଉ ମୁଁ ବି ଯେତିକି ଭାବୁଥିଲି କଣ କହିଲା ମାନେ ଆଉ କୋଆଡେ ଯିବା ପାଇଁ ସେମିତି ତ କିଛି ଦରକାର ନାହି ଆମର ତ ପୁରୀ ଗଲେ ବି ଖାଲି ହେଇଯିବ। ତ ତାପରେ ମୁଁ ଭାବୁଥିଲି କଣ କହିଲ ଆମର ଯୋଉ ପୁରୀରେ ଆମେ ଗୋଟେ। ଗୋଟେ ଦିନିଆ ପ୍ଲାନିଂ କଲେ ମାନେ ଏମିତି ଅସୁବିଧା ହେଉଛି ଆମେ ଦି ଦିନିଆ ପ୍ଲାନିଂ।
ଯାଇକି ରହିକି ଦର୍ଶନ କରିକି ବୁଲାବୁଲି କରିକି ଆସିଲେ ବି ଭଲ ହୁଏ।
ହୁଁ ଆଉ ତମର ପୁରୀ ଗଲେ କଣ କିଛି ପ୍ଲାନିଂ ଅଛି କୁଆଡୁ କୁଆଡେ ଯିବା ପାଇଁ ନା ସେମିତି କିଛି।
ନାଇଁ ପୁରୀ ତ ଗଲେ ନିହାତି ସେ ବାଟରେ ଯେତିକି ମନ୍ଦିର ଫନ୍ଦିର। ବୁଲି ବୁଲାକି ଆସିବାକୁ ପଡିବ ଆଉ ଦିନେ ଦି ଦିନେ ରହିହବନି ପାଖାପାଖି ଯେତିକି ମନ୍ଦିର ଅଛି।
ଅଛି।
ବାଟ ମଙ୍ଗଳା ହଉ ସେଆଡା ସବୁ ବୁଲି ବୁଲେଇକି ଆସିବ ଆଉ।
ତ ସେଇ ଆମର ନର୍ମାଲି ଥାଏ ଆମେ ଯେମିତିି ଗଲେ ଯେଉଁ ଅଠର ନଳା ବାଟମଙ୍ଗଳା ହଉ। କି ଗୋଟେ ଆ ମାତା ମ ହଉ କି ପୁରୀର। ତ ବହୁତ ପ୍ରକାର ଅଛି। ଯେମିତି ଲୋକନାଥ। ର ମନ୍ଦିର।
ହ
ଆଉ ସ୍ୱର୍ଗଦ୍ୱାର ହଉ କି ସମୁଦ୍ରକୁଳ ଏମିତି ତ ଆଉ ମାନେ ଯଉ ପୋଖରୀ ଫୋଖରୀ ବି ଯେଉଁ ଆମର ଅଛି। ଶ୍ରୀ ଜଗନ୍ନାଥଙ୍କର। ତ ସେମିତି ବି ଅଛି ବହୁତ ଜାଗା ବୁଲିବା ପାଇଁ ତ ଦେଖାଯାଉ ଆମେ ଆମକୁ ଯଦି ସମୟ ହେଲା। ଆମେ ସେଇଆଡ଼େ ଟିକେ ଯିବା। କିନ୍ତୁ ଆମର ପ୍ରଥମ ଦ ଦର୍ଶନ ଆମେ ଯେହେତୁ ଆମେ ଗୋଟେ ପୁରୀ ଯାଉଚେ ଜଗନ୍ନାଥଙ୍କୁ ଆଙ୍କେ ଦର୍ଶନ କରିବା ଆଉ ମୁଁ ଯଉ କଣ କହୁଥିଲି କହିଲ ଆମେ ଯଉ ଦର୍ଶନ କରୁଚେ ନା। ହେଲା ଆମେ ତ ସବୁବେଳେ ଆମେ ଏମତି ଏତେ ବାଟରେ। ଯାଉଚେ ଆମେ ସକାଳ ଟାଇମଟା। କରୁଚେ କିନ୍ତୁ ଆମେ ମୋ ସାଙ୍ଗ ସବୁ ପଚାରୁଥିଲ ସେ କହିଲା ମାନେ ତୁମେ ଯଦି ମନ୍ଦିର ଦର୍ଶନ କରିବାକୁ ଯିବ ନା। ଜମା ସକାଳ ଓଳି ଯିବନି। ସବୁବେଳେ ତମେ ଚାରିଟା ବଳିଆ ନହେଲେ ସନ୍ଧ୍ୟା ବେଳିଆ।
ସନ୍ଧ୍ୟା ବଳିଆ ଟା ଟିକେ ଫାଙ୍କା ଥାଏ ନହେଲେ ବଡି ଭୋରୁ ଯୋଉ ଆଳ ଆଳତି ହଉଛି। ସେତେବେଳକୁ ଏ ପ୍ରାୟ ଟିକେ ଫାଙ୍କା ରହୁଛି।
ହଁ ସେମିତି ପ୍ଲାନିଂ କଲେ ହବ ଆମେ ଯଦି ଯିବା ଚାରିଟା ମାନେ ଭୋରରୁ ରାତି ଚାରିଟାରୁ ଉଠିକି ଯିବା ନହେଲେ ନାଇଁ ପୁରା ଆମେ ରାତି ଯିବାର ଦିନେ ସାତଟାଟା ବେଳକୁ ଦର୍ଶନ କରି ଯିବା। ସେମିତି କଲେ କଣ କି ଆମେ। ସୁବିଧାରେ ଯିବା ତା ପରେ ଘରେ ବି ଏଜେଡ ଲୋକ ହେଲେଣି। ସଏ ବି ତ ଆଉ ଗହଳି ଇଏରେ। ପସିକି ମାନେ ଠାକୁରଙ୍କୁ ଦର୍ଶନ କରି ପାରିବେନି ନା। ତ ମୁଁ ସେଠି। ସେଥିପାଇ ଭାବୁଥିଲେ ଆମେ। ଜଲଦି ଯିବା ଆଉ ତାପରେ ବି କଣ। କହିଲ ରୁମ୍ ବି ଆମେ ବୁକ୍ କରିଦେଲେ ସେଇ ପାଖାପାଖି ଭଲ ହେବ ଆଉ ବେଶୀ ଡିଷ୍ଟାନ୍ସରେ କଲେ କଣ ଆମେ ଗୋଟେ ଦିନିଆ ଯେହେତୁ ପ୍ଲାନିଂ ନା ଆମର ତ ଦୁଇ ଦିନିଆ। ପ୍ଲାନିଂ ନା ଆମେ ହଇରାଣ ହେଇଯିବା ତ ସେଥିପାଇଁ କହୁଥିଲି ତୁମର କିଏ ସେଇଠି ଚିହ୍ନା ଅଛନ୍ତି କି ରୁମ୍ ଫୁମ୍ ବୁକ୍ କରିବା ପାଇଁ?
ଆମର ହଁ ଚିହ୍ନା ଅଛନ୍ତି ମୁଁ କଥା ହେଇସିବି ମୁଁ କାଲି ତ ବାହାରିବ ଆଜି ରାତିରେ କଥା ହେଇଗଲେ କାଲି ବାହାରିବ ଆଉ। କାଲି କେତେ।
କାଲି ମୁଁ ତ ଭାବୁଥିଲି କଣ କହିଲ ଆମେ ଆରାମ ସେ ଏଠୁ ଦିନ ଚାରିଟା ବେଳୁ ବାହାରିଲେ ଭଲ ହବ ଆ କାରଣ ଦେଖ ଆମର ଏମିତି କାମ ଗୋଟେ ଦିନ କାଲି ସାରିଦେଇକି ଚାରିଟା ବେଳୁ ବାହାରିଲେ ଆମେ ସେଠୁ ଯାଇଁକି ପହଞ୍ଚିବା ରାତି ସାତଟା ଆଠଟା ବେଳୁ ଆଉ ସମୁଦ୍ର କୂଳ ପାଖାପାଖି ସେଠି ରୁମ ନେଇଗଲେ ଆଉ ସେ ମୁଁ ଭାବୁଚି ସେ ଯୋଉ ଗୋଟେ ଗୋଲ୍ଡେନ୍ ବିଚ୍ ଅଛି ଆମେ ସେଇଠି ନେଇଯିବା ସେଇ ପାଖରେ ମୋର ଗୋଟେ ବି ସାଙ୍ଗ ଅଛି ତ ସିଏବି ଟିକେ କମରେ ଦିଏ ପାଖାପାଖି ପାଆଁଶହ ପଚାଶରୁ ଛଅଶହ ଭିତରେ ବି ଆମର ଏ ସି ରୁମ୍ ମିଳିଯାଉଛି। ଆଉ ଅବଶ୍ୟ ଟିକେ ମୁଁ ହଁ। ତ ସେଥିପାଇଁ ମୁଁ କହୁଥିଲି ଆଉ ତାପରେ ବି ଭଲ ହୁଅ
ଏବେ ଆଉ ଏତେ ଭିଡ ହେଇନଥିବ ତ ପୁରୀରେ।
ନାଇଁ ନାଇଁ ଆଉ କଣ କହିଲା ଭିଡ଼ ତ ରହୁଛି ସବୁବେଳେ ଯେହେତୁ କିନ୍ତୁ ଆମେ ଭାବୁଥିଲେ ସିଏ କିନ୍ତୁ କହୁଥିଲା ଯେ ରାତିରେ ଦର୍ଶନ କରିବାଟା ସବୁଠୁ ଭଲ ହବ।
ହୁଁ ହଁ ହଁ ନାଇଁ ଛୁଆଙ୍କୁ ନେଇକି ଯିବା ନା ଏବେ ଯୋଉ ଯୋଉ କଟକଣା କରିଦେଲେଣି ଲାଇନରେ ଠିଆ ହେବାକୁ ପଡିବ। ହ ସେଇ
ହଁ ସେଥିରେ ଆମେ ଦେଖ କେ ଛୁଆକୁ ନେଇକି ଯେହେତୁ ଯିବା ଆମେ ତ ଟିକେ ଫାଙ୍କାରେ ହିଁ ଯିବା। ଦେଖିବା ଆମେ ଟିକେ ନହେଲେ ଅପେକ୍ଷା। କରିବା ଯେତେବେଳେ ଟିକେ ଫାଙ୍କା ହବ ଆମେ ସେତେବେଳେ ନହେଲେ ଯିବା ଆଉ କଣ। ଆଉ ମୁଁ କଣ କ ଆଉ ଯୋଉ ଆମେ ଯୋଉ ଅବଡ଼ା ବି ଆଣିବା ନା ସେଇଠୁ ଆମର ଗୋଟେ କଣ କହିଲ ଆମେ ଏମିତି ସିଙ୍ଗଲ ସିଙ୍ଗଲ ଫ୍ଲେଟ୍ ଆଣିବାନି ଏମିତି କଣ କହିଲ ଆମେ ସେଇ ଯୋଉ ଯାଉଛେ ଆମର ଯୋଉ ହାଣ୍ଡି ସିଷ୍ଟମ୍ ଥାଏ ଯୋଉ ଜଗନ୍ନାଥଙ୍କର। ଆମେ ସେଇଠୁ ଏକାଲେକେ ଗୋଟେ ଫାମିଲି ପ୍ୟାକ୍ ଉଠେଇବା ଯେମିତିକି ଆମକୁ ଟିକେ କମ ରେ ମିଳିଯିବ ଆମେ ସିଙ୍ଗଲ ପ୍ଲେଟ୍ ଆଣିଲେ ଆମକୁ ପାଖ ହେବେ। କି ସେ ମାନେ ଗୋଟେ ହଁ। ତ ସେଥିପାଇଁ ଆମେ କହୁଥିଲେ ଏମିତି କରିବା ଆଉ ସେ ରୁମ୍ ଫୁମ୍ ତ ଆମର ସୁବିଧା ଅଛି। ତାପରେ ଆମେ ରାତିଟା ରହିଯିବା, ସେଇ ଯୋଉ ସମୁଦ୍ରକୂଳ ପାଖାପାଖି ରହି ଯାଇଥା ଚାରିଟାବେଳେ ଯେହେତୁ ଆମେ ଏଠୁ ଯିବା ଆମେ ରାତିରେ ହେଇଠି ପହଞ୍ଚିବା ତ ରାତିରେ ଆମେ ଟିକେ ସମୁଦ୍ର କୂଳ ବୁଲାବୁଲି କରିକି ତାପରେ ଆମକୁ ଟିକେ ଫାଙ୍କା ମିଳିବ ହମ ଆଉ ଧାଇଁକି ଏତେ ବା ଏଠୁ ଗଲା ବେଳକୁ ମାନେ କଣ କହିଲ ଲୋ ଟିକେ ରେଷ୍ଟ ପୁଣି ଦରକାର ନା ନାଇ। ଯେହେତୁ ଆମେ ପୁଣି ଏତେ ବାଟରୁ ଯାଇଛେ ହଁ ତ ମୁଁ ସେଥିପାଇଁ କହୁଥିଲି, ତାପରେ ଆଉ ଗୋଟେ କଣ କଥା କହିଲ ଆମର ତ ଏ ସବୁ ସବୁ ପ୍ଲାନିଂ ହେଇଯାଇଛି, ତ ତମେ ତମ ଘରେ ସମସ୍ତଙ୍କୁ କହିଛ ନା ଆମର ଏମିତି ଯିବା ବୋଲି
ହଁ ହଁ ଘରେ ଘରେ ସବୁ ରାଜି ଅଛନ୍ତି।
ହ ତା ହେଲେ ଭଲ ହେବ, କାଲି ତାହାଲେ ବାହାରିବ ଆଜି ରାତିରେ କେମିତି କଣ ରୁମ ନବା, କେମିତି କଣ ଇଏ ହେଇଯିବା ଏଇ କଥା କାଲି ବାହାରିବା ଆଉ, ଓହୋ ତମର ସବୁ କିଏ କିଏ ସବୁ ମାନେ ଯିବେ, ଯିବେତ ସମସ୍ତେ, ଆମର ଆକଚୋଲି ମୁଁ ତ ଆମର ଘରେ କାହାକୁ କହିନି ମୁଁ ଟିକେ ସମସ୍ତଙ୍କୁ କହିବି ଜଲ୍ଦି ସେମାନେ ବି ନ ଗଲେ ତାହେଲେ ମୋର ବି ଆହୁରି, ବଢାଅ ପୁଣି ବାହାରିବା କାଲି ଆଉ ଗୋଟେ ଦିନ ହାତରେ ଅଛି, ହଁ ଯଦି ବି କେହି ବି ନଯାଅ ତାହାଲେ ମୋର ବି ତମ ଘରେ ରାଜି ହେବେ ହଁ ହଁ ମୋର ଯେହେତୁ ତମେ ପୁରୀ ଯାଉଛୁ ନା ସମସ୍ତେ ରାଜି ହେବେ, ତା ପରେ ବି ସେମାନେ କେବେ ଠୁ ଆଉ ଯାଇନାହାନ୍ତି ତ ଏଇଟା ବି ଗୋଟେ ହଁ ସୁଯୋଗ ମିଳୁ ଯେହେତୁ ଭାବୁଛି ସେମାନେ ବି ପଳେଇବାଟା ବହୁତ ଭଲ ହବ। ତ ସେଥିପାଇଁ କହୁଥିଲି ଆଉ ତାପରେ ଆମର ତ ବେଶୀ ବି ଖର୍ଚ୍ଚ ନାହିଁ ଏଇଠୁ ତ ପାଖରେ ଆମେ ସେମିତି ବି ଏତେ ବାଟ ଯାଉ ନେ ତାପରେ ଉପରେ ଭଲ ସୁବିଧାରେ ବି ଟିକେ ଦର୍ଶନ କରି ଦବାଇ ଲଗେଇ ତୁ ଟିକେ ଗୋରମ ସିଜିନ ଟା ଆଉ କଣ କରିବା ଲୋକ ଏତେ ହଉନଥିବେ ମନ୍ଦିରରେ ଅନେକ ଖବ
ପୁରୀରେ ତ ଯେତେବେଳେ ଗଲେ ବି ଲୋକ ମାନେ ପୁରା ହାଉସଫୁଲ ଭଳିଆ, ସବୁବେଳେ ଲୋକ କୋ ହ୍ୟାଲୋ
ତାହଲେ ହଁ
ହଁ କାଲି ତାହେଲେ ବାହାରିବା ଆଉ ଆଜି ରାତିରେ କଥା ହେଇଛିି ଆଉ, ହୁଁ
କଣ କହୁଥିଲି କହିଲ ଆମର ତ ଏତେ ସବୁ ପ୍ଲାନିଂ ହେଇଚି ଆଉ ଆମେ ଯୋଉ କଣ କହୁଛୁ, ହଁ ଆର ଗୋ କ୍ୟାମେରା ନେଲେ ଭଲ ହୁଅନ୍ତନି ଆମେ ତ ନର୍ମାଲି ଆମେ ଯେହେତୁ ଯାଉଛେ ଆଉ ଗୋଟେ କ୍ୟାମେରା ରେଣ୍ଟ ରେ ନିଅନ୍ତେ ନହଲେ। ତମର ସାଙ୍ଗସାଥି କିଏ ଅଛନ୍ତି କି ତାର କ୍ୟାମେରା। ଥିବ ଗୋଟେ ନିଅନ୍ତ ଫଟୋ ଫଟୋ ଉଠା ଉଠି କରନ୍ତେ ଭଲ ହୁଅନ୍ତା।
ହଁ
ଆଉ ତାହେଲେ ତମ ଯେହେତୁ ଅଛି ତମେ ତାହେଲେ ନା ସେ କ୍ୟାମେରାଟରେ ଟିକେ ଆଣିବ ଭଲ ହବ ଟିକେ ଆମେ ଯେହେତୁ ଯା ହଁ ଆଉ କ୍ୟାମେରା ଗୋଟେ ଫଟୋ ଫଟୋ ଉଠାନ୍ତେ ତା ବାଦ ଆଜିକାଲି ତମତେ ଜାଣିଥିବ ଆମେ ଯାଇଥିଲୁ ଗୋଟେ ସାଙ୍ଗ ମାନଙ୍କ ସହିତ ସେ ଯୋଉ କ୍ୟାମେରା ର ଗୋଟେ ଫଟୋ ଅଟୋ ପିଛା ଆମକୁ ଚାଳିଶ ଟଙ୍କା ସେ ଚାର୍ଜ କରିଥିଲା ତ ସେଥିପାଇଁ କହୁଥିଲା ଆମେ ତ ଯିବା ଏତେ ବାଟ ଯେହେତୁ ମୋର ତ ପସ ଉଠିବ ତମେ ନିଜ ଆଡୁ କ୍ୟାମେରା ନେଲେ ଆମ ପାଇଁ ଭଲ ହବ
ନା ଆମେ ନେଇକି ଯିବା ନା କ୍ୟାମେରା ନେଇକି ଯିବା ଖାଲି ଫଟୋ ଫଟ ଉଠେଇବା କାଲି ଆ ସନ୍ଧ୍ୟା ବେଳକୁ ବାହାରିବା ପାଞ୍ଚଟା ବେଳକୁ ଆଉ
ମୁଁ ତାହେଲେ ଏବେ ରଖ ଦେଖୁଛି ତମକୁ ପରେ କେତେବେଳେ କଲ୍ କରିବି ଆଉ ହଉ